ଉଁ।
ହ୍ୟାଲୋ।
କଣ କରୁଚ?
ଏଇଠି ଲେଖୁଥିଲି ଆଉ।
ଲେଖୁଥିଲ କଣ କରୁଛ କି ତମେ? ମୁଁ କହିଲି କଣ ପଢୁ
କଣ କହିଲ ହଁ, ପଢୁଛି। ପ୍ଲସ୍ ଥ୍ରୀ କରୁଛି।
ମୋର ବି ତ ଉ।
ପ୍ଲସ୍ ଥ୍ରି ମାନେ କଉ ଇୟର?
ସେକେଣ୍ଡ ଇୟର।
ମୋର ଫାମ ସେକେଣ୍ଡ ସେମିଷ୍ଟର୍।
ମୋଠୁ ବର୍ଷେ ସାନ ଆଉ।
ହୁଁ କୋଉ ଅନର୍ସ ରେ?
ଓଡ଼ିଆ।
ଓହୋ।
ତମର?
ବଟିନି।
ସାଇନ୍ସ ତମର ଆଉ।
ହଁ। ଆଉ କଣ କରୁଥିଲ।
କଲେଜ୍ ରୁ ଆସିଲି ତ ଏବେ ଖାଇକି ଉଠିଲି ଜଷ୍ଟ।
ଆଉ ଘରେ ସମସ୍ତେ କଣ କରୁଛନ୍ତି?
ହଁ ଘରେ ସମସ୍ତେ ଅଛନ୍ତି ଆଉ।
ଆଉ ଦେହ ଭଲ ଅଛି?
ହଁ ସମସ୍ତଙ୍କର ଭଲ ଅଛି ତମ ଘରେ?
ହଁ ଭଲ ଅଛନ୍ତି। କଣ ଖାଇଲ?
ଭାତ ଘାଣ୍ଟ ତରକାରୀ ଆଉ ଛୁଇଁ। ଛୁଇଁ ବେସର ଦେଇକି ଭଜା ହେଇଥିଲା।
ହଉ।
ଆଉ ପଣସ ପଣସ ମଞ୍ଜି। ସେଟା ଭଜା ହେଇଥିଲା।
ହୁଁ।
ତମେ କଣ ଖାଇଛ?
ମୁଁ ଭାତ, ଡାଲି, ଶାଗ ଖରଡ଼ା, ବନ୍ଧାକୋବି ତରକାରୀ, ହେଇଥିଲା ସାଲାଡ଼ ହେଇଥିଲା।
ହୁଁ।
ହଁ କୋଉ କଲେଜ୍ କି ତମର?
ରମା ଦେବୀ।
ହ। ଆଉ କୁଆଡେ ବୁଲାବୁଲି କରୁଛ?
ବୁଲାବୁଲି ହଁ କରିଛି ଭୁବନେଶ୍ଵରରେ। ଧଉଳି ଯାଇଥିଲି।
ହଁ। କେମିତି ଲାଗିଲା ଧଉଳି?
ହଁ ଧଉଳି ତ ଭଲ ସେଠି ଭଲ ଫଟୋ ଆସେ ସେଟା ଶାନ୍ତିସ୍ତୁପ।
ହୁଁ।
ଆଉ
ଆଉ କୋଉ କୋଉ ମନ୍ଦିର ଯାଇଛ?
ଲିଙ୍ଗରାଜ ଯାଇଛି। ଆଉ ରାଜାରାଣୀ ଟେମ୍ପୁଲ।
ହୁଁ।
ମୁକ୍ତେଶ୍ୱର ମୁକ୍ତେଶ୍ୱର।
ହଁ ସେ
ଏମିତି ଆଉ ରାମ ମନ୍ଦିର ରାମ ମନ୍ଦିର ବି ଅଛି ଭୁବନେଶ୍ୱରରେ ତ ବହୁତ ଖାଲି ମନ୍ଦିର।
ହଁ।
ମନ୍ଦିର ମାଳି ମାଳିିନୀ ସହର ସେଥିପାଇଁ କୁହାଯାଏ।
ହଁ। ଆଉ ରଜରେ କଣ ପିଠା ହେଇଥିଲା?
ରଜରେ କାକରା ପିଠା ହେଇଥିଲା। ଆଉ ମଣ୍ଡା ହେଇଥିଲା, ଚକୁଳି ହେଇଥିଲା, ବରା ହେଇଥିଲା, ଆଉ ଆଉ ଆମେ ତ ଏଇଠି ଅଛୁ ଗାଁରେ ଥିଲାବେେଳେ ପୋଡ଼ପିଠା ହୁଏ। ଏଇଠି କେମିତି ଆଉ କରିବ?
ହଁ ତମ ଗାଁ କୋଉ ଗାଁ କି?
ଆମର ନୂଆବାନ୍ଧାସପଲା ଜାଣିଛ?
ହଁ ଜାଣିଛି ମୋ ମାମୁଁ ଘର ଦଶ ପାଲା।
ହୁଁ ସେଠି ଅଜା ଘର ପଠେଇଥିଲେ ପୋଡ ପିଠା ରଜକୁ।
ହୁଁ।
ଆଉ ତମେ କୁଆଡେ କୁଆଡେ କଣୁ ବୁଲା ବୁଲି କରିଛ?
ରଜରେ ଆମର କଳାପଥର ଜାଣିଥିବ?
ହଁ ସେପଟେ ଦେଇକିିବା ଆମେ ଯାଉଚୁ।
କଳପଥର ବା ଆମ ଘର। ହଁ। କଳା କଥାରେ ରଜ ମହୋତ୍ସବ ହେଇଥିଲା ମହୋତ୍ସବ ଯାଇଥିଲୁ ରଜକୁ ଆଉ।
ଆଉ କଣ କରିଥିଲ ସବୁ ପିଠା?
ଆମର ବି ସେଇ କାକେରା ହେଇଥିଲା ବରା ଇଟିଲି ଚକୁଳି ଆଉ
ପୋଡ଼ ପିଠା କରିନଥିଲ ପୋଡ଼ ପିଠା?
ନା ପୋଡପିଠା ଆମର ହେଇନଥିଲା ଏଇ ବର୍ଷ।
ପୋଡ ପିଠା ମୋ ଜେଜେମା ବଢିଆ କରନ୍ତି।
ହଁ।
ସ ମାନେ ସେ ସବୁବେଳେ ହଁ ଗୁଡ଼ ରେ କରେ ସବୁବେଳେ ସେ ରଜରେ କରେ ଆଉ ବେଳେ ବେଳେ ଇଚ୍ଛା ହେଲେ ବି କରିଦିଏ।
ହୁଁ ଆଉ ତମ କଣ ରୋଷେଇ ଆସିଚି?
ରୋଷେଇ ହଁ ସେମିତି ଟିକେ ଟିକେ ଆସିଚି ଆଉ।
ଓ ପରୀକ୍ଷା ସରିଲାଣି?
ଫୋର୍ ସେମ୍ ସରିଚି।
ତମର ଏବେ ଇଣ୍ଟନସିପ ତ ଚାଲିଥିବ?
ଇଣ୍ଟର୍ନସିପ୍ ସରିଗଲାଣି ଆମର।
ସେଇ ଇଣ୍ଟର୍ନସିପରେ ମାନେ କଣ ହୁଏ?
ଇଣ୍ଟର୍ନସିପ୍ ମାନେ ତମେ ଗୋଟେ ଜାଗାକୁ ଯିବ
ହୁଁ।
ସେଠି ତମେ ଲାଇବ୍ରେରୀ ହଉ କି ଏନ୍ ଜିଓ ହେଲିକାର୍ ଥ୍ରୁରେ ତୁମେ ସେଠିକି ଯିବ। ସେଠି ଯାଇକି ତମେ କିଛି ଗୋଟେ କାମ ଟାସ୍କ ଗୋଟେ କରିବ।
ହଁ।
ସେଇଠି କରିବ ତାପରେ ସେଟା ତମର ସାର୍ଟିଫିକେଟ ବି ମିଳିବ। ତମେ ଯଦି କାମ କରିବା ସେଥିରୁ କିଛିଟା ବି ପଇସା ବି ମିଳେ।
ହୁଁ।
ଆଉ ତମର କିଛି ବି କଣ କହିଲ?
କେତ ଟଙ୍କା ମିଳିଥିଲା ତମକୁ?
ଆମକୁ ଆଠ ହଜାର ମିଳିଥିଲା।
ସେଇ ଥରେ।
ହଁ ସେଇ କଟାକ ଥରେ ତଲେ କମ୍ପ୍ଲିଟ ହେଇଗଲା ପରେ ମାସରେ କମ୍ପ୍ଲିଟ ହେଇଗଲା। ତାପରେ ସାର୍ଟିଫିକେଟ ଦେଲେ
ମାନେ ସେଇ ମାସ ଯାକ ଯିବାକୁ ପଡିବ?
ହଁ ଯିବାକୁ ପଡିବ।
ଓ ହୋ।
ମାନେ ତମ ଆଉ ବି ନିଜର ବି ସେଇଟା ବି ବେନିଫିଟ୍ ହବ ନା କଣ ନେଇଗଲା କି କି ସିଷ୍ଟମେଟିକ୍ କିଛି ଜ୍ଞାନ ଜାଣି ମାନେ ଆହରଣ କରିପାରିବ ସେଥିରୁ।
ହଁ।
ଆଉ ଯେହେତୁ ତମେ ତାଙ୍କର କାମ ଟା ବି କଲ। ତମକୁ ପଇସା ବି ଦେବେ ଆଉ ଯେହେତୁ ଆମର ଏ ଇଣ୍ଟର୍ନସିପ। ତା ସିଫୋର୍ ଶେମ୍ ପାଇଁକା ଗୋଟେ ସବଜେକ୍ଟ। ସେଥିପାଇଁକା ଆମର ସାର୍ଟିଫିକେଟ ବି ଦିଆହବ। ଭାଇଭା ବି ହବ।
ଓ ହୋ।
ସେଠି ଯାଇକି ତମେ କଣ କଲ ଏପରି ସବୁ କୋଶ୍ଚିିନ ପଚାର ହବ ଆଉ। କେମିତି ତମ ଅନୁଭୂତି ସବୁ ଏଗୁଡା।
ହୁଁ।
ଭାଇବାରେ ଯିଏ ଯେମିତି ଭଲ କଲା ସେ ଜାଣିବ କି ସେଇ ଭଳିଆ ସେ ଇଣ୍ଟର୍ନସିପ କରିଛି ଆଉ
ହୁଁ ଆଉ କୋଉ କୋଉ ପର୍ବପର୍ବାଣି ପୁରା ଭଲରେ ଭଲରେ କର ତମେ?
ଭଲରେ ଆମର ଦୋଳ ପୂର୍ଣ୍ଣିମାଟା ବହୁତ ଭଲରେ ପାଳନ କରାଯାଏ ଯେହେତୁ ଆମର ଗୋ
ହୁଁ।
ସେଥିପାଇଁକା ଆମର ଦୋଳ ପୂର୍ଣ୍ଣିମାଟା ବହୁତ ଭଲସେ ପାଳନ କରାଯାଏ ଯାତ୍ରା ହୁଏ। ଦୋଳ ପୂର୍ଣ୍ଣିମାକୁ ଆମେ ସମସ୍ତେ ଗାଁକୁ ଯାଉ ସେଠି ଯାତ୍ରା ହୁଏ। ହଁ ପିଠା ବି ସବୁ ହୁଏ ସାଇ ପଡିଶା ସମସ୍ତଙ୍କୁ ଦିଆଯାଏ। ଆଉ ପି ସ ଘର ହେଲା ଏମିତି ସବୁ ବି ତାଙ୍କ ଘରକୁ ବି ନିଆଯାଏ।
ହା
ଆଉ ତମର କଣ ଭଲସେ ପାଳନ କରାଯାଏ।
ଆମର ପଣା ସଂକ୍ରାନ୍ତି।
ହ ପଣା ସଂକ୍ରାନ୍ତି ମାନେ ପଣା ସଂକ୍ରାନ୍ତି କେମିତି କଣ ହୁଏ କିଛି ସ୍ପେଶାଲ?
ପଣ ସଂକ୍ରାନ୍ତି କୁ ମାନେ ଆମ ଗାଁ ରେ ତିନି ଚାରି ଦିନ ଯାତ୍ରା ହୁଏ। ପଣା ସଂକ୍ରକ୍ରାନ୍ତି ଦିନ ମାନେ ସବୁ କୁଣିଆ ଆସିବେ। ସନ୍ଧ୍ୟା ବେଳେ ଆମର ସ ପିଠା ପଣା ଯେମତି ହେଇଥିବ। ସନ୍ଧ୍ୟା ବେଳେ ପଣା ପଣା ମାନେ କରିଥିବୁ। ନଡିଆ କଦଳୀ ସବୁ ପକେଇକି ପଣା କରିଥିବୁ। ତାପରେ ରାତି ନଅଟା ବେ କି ସାଢେ ଦଶଟା ବେଳକୁ। ମଙ୍ଗଳାଙ୍କ ଦେହରେ ଠାକୁର ଲାଗି ସେ ଝାମୁରେ ଚାଲିବେ ଆଉ ତାପରେ ହଁ ପଣ ସଂକ୍ରାନ୍ତିି ଝାମୁ ଚାଲିବେ ତାପରେ ତିନି ଦିନ ପୁରା ଯାତ୍ରା ହୁଏ ଆଉ ଗାଁରେ।
ଓହ ତମର ଦଣ୍ଡ ଯାତ୍ରା ଦଣ୍ଡ ଯାତ୍ରା ବି ହୁଏ ନା।
ନା ଆମର ଦଣ୍ଡଯାତ୍ରା ନାହିଁ।
ଓହୋ ଆମର ଦଣ୍ଡଯାତ୍ରା ହବ ବନ ହେଇଗଲା।
ହଁ ସେ ଆମର ପଣ ସଂକ୍ରାନ୍ତି ପୁବ୍ରାରେ। ହଁ ଜାଣିଛି ମୋ ମାଁମ ମୋ ମାମୁଁ ମୋ ମାମୁଁଘର ମଧ୍ୟ ଖଣ୍ଡ ତ ଦେଖ ଦେଖିଛି ଜାଣିଛି ସେପଟେ ବହୁତ ନୂଆ ଗାଁ ନୂଆ ଗାଁ କୋରଡା ସେପଟ ଆଡେ ବହୁତ ଦଣ୍ଡ।
ହଁ ସେଇଠି ହୁଏ।
ଆମ ଏପଟେ ଦଣ୍ଡ ନାହାନ୍ତି।
ତମର ନାହାନ୍ତି ଆଉ ଆମର ଅଛି ଆମ ଗାଁରେ ଅଛନ୍ତି। ସେଠିକି କଣ ହେଇଗଲା ଝାମୁ ଯାତ୍ରା ହବ ଯୋଉିନ ଲାଷ୍ଟ ଦିନ ଚଉଦ ଦିନ ହଉ ସତର ଦିନ ହୋଉ ମାନେ ଦଣ୍ଡୁଆ ମାନେ ସବୁ ଓ ସବୁ ସେ ତାଙ୍କର ସବୁ ପାଳନ କରିକି ରହିବେ। ସବୁ ଗୋଟେ ଗୋଟେ ଗାଁ କୁ ବି ଯିବେ ସେଠି ଯୋଉ ମାନଙ୍କର ଯାଚେଙ୍ଗା ଥିବ ତାଙ୍କ ଦୁଆରକୁ ଯିବେ ସେଠି ତାଙ୍କର ଉ ପୂଜା ହବ ସକାଳେ ବନ୍ଦାଣ ସେଟା କହନ୍ତି ଆଉ ଚାରିଟା ପାଞ୍ଚଟା ହଁ। ଚାରିଟା ପାଞ୍ଚଟା ବେଳକୁ ଧୂଳି ଦଣ୍ଡ ହବ ତାପରେ ରା ରେ ନାଚ ହବ ମାନେ ପୁଅ ପିଲା ମାନେ ସବୁ ଝିଅ ପିଲା ମାନେ ବସ ହେଇକି ଯେମିତିକି ବାହାରିବେ ସବୁ କେଳା କେଳୁଣି ଏଇ ଟାଇପ ର
ହଁ ଦେଖିଛିଁ ବା ଆଉ।
ସବୁ ଏମତି ନାଚ ହବ ବହୁତ ଭଲ ଲାଗେ ଦେଖିବାକୁ।
ହଁ ହଁ ଆଉ ଭୁବନେଶ୍ୱରରେ କଣ ଭଲ ହୁଏ।
ଭୁବନେଶ୍ର ରେ ଭଲ ତ ଦୁର୍ଗା ପୂଜା ହୁଏ। ବହୁତ ଧୁମ ଧାମ ରେ ପାଳନ କରାଯାଏ।
ହଁ ଉ।
ଆଉ ବହୁତ୍ ଭଲ୍ସେ ପାଳନ ହୁଏ ଦୁର୍ଗା ପୂଜା ଏଠି। ଯୁଆଡେ ଯିବ ସେଇଠି ମେଢ ହଁ କଟକରେ ହଁ ବଢିଆ ଲାଗେ କଟକ୍ ରେ ତାଠୁ ବି ଭଲ୍ସେ ହୁଏ। ଏବେ ବି ଭୁବନେଶ୍ଵରରେ କିଛି ବି କମ୍ ହଉନି ଆଉ ସେ ବି ବଢିଗଲାଣି ଆଗରୁ ଟିକେ କମ୍ ହଉଥିଲା। କଟକରେ ବେଶୀ ଭଲସେ ହେଉଥିଲା।
ସବୁଠି ହଉଚି ବମି ଖାଲ୍ ରେ ତାପରେ ସବୁ ଆଡେ ପୁରା ହଉଛି।
ସବୁଆଡେ ଆଉ ଗହଳି ଏତେ ଯେ ଯାଇ ହଉନି ଅଧା ଅଧା ଜାଗାକୁ।
ହୁଁ ମାନେ କେତେ କେତେ କେତେ ଡିଷ୍ଟାନ୍ସରେ ମାନେ ଛାଡି କି ହଉଛି ମେଢ ଗୋଟେ ଗୋଟେ।
ଏମିତି ଦି କିଲୋମିଟର ଗୋଟେ କିଲୋମିଟର କୋଉଟା ତିନି କିଲୋମିଟର। ପାଖେରେ ପାଖେରେ ସବୁ ତ କରିଥିବେ ଆଉ।
ହୁଁ।
ମୁଁ କହିଲି ରସୁଲଗଡ଼ ଏଥର ଆମେ ଯାଇପାରିଲୁନି ଟୋଟାଲି। ବାବା ମନା କଲେ କହିଲେ ରସୁଲଗଡ଼ ଯିବାନି ଆଉ ଯୁଆଡେ ଯିବା ଯିବା ପ୍ରବଳ ଭିଡ।
ମାନେ ଯିବାକୁ ପଡିବ ନା ଚାଲି ଚାଲି ହଉ କି ଗାଡିରେ ବି ହଉ, ଚାଲି ଚାଲି ତ ଏତେ ବାଟ ଯାଇହବନି।
ନା। ସେତେବେଳକୁ ବସ୍ ବି ତ ବନ୍ଦ ହେଇଯାଇଥିବ ଗର୍ମେଣ୍ଟ ବସ୍ ଗୁଡା। ସନ୍ଧ୍ୟାବେଳେ। ଅଟୋରେ ଯିବାକୁ ପଡିବ ଆଉ, ଆଉ ନହେଲେ ପରିବାର ସାରା ସମସ୍ତେ ଆଉ କେନ୍ତି ଯିବ?
ଓ ହୋ ହଉ ଆଉ ମୁଁ ରଖୁଛି ପରେ କଥା ହବା ଆଉ।
ହଉ ହଁ।